ହ୍ୟାଲୋ। ହଁ ଆପଣ ଆଜି ପୁରା ଏବେ ଫାଙ୍କା ଅଛନ୍ତି ନା? ଆପଣ ଏବେ ବ୍ୟସ୍ତ ଅଛନ୍ତି?
ହ୍ୟାଲୋ।
ହଁ ଆପଣଙ୍କୁ ମୋ କଥା କଣ ଶୁଭୁନାହିଁ କି?
ଟିକେ କ୍ଲିୟର ହେଲାନି ତ ମୁଁ ଟିକେ ଓଲଟା ପଟିଆ ଫୋନ ଧରି ଦେଇେଥିଲି ସେଥିପାଇଁ ଟିକେ ମୋ ମୁ ତ ତେ ଜାଣିପାରିଲିନି।
ଏବେ ଆପଣଙ୍କୁ ମୋ କଥା ଭଲରେ ଶୁଭୁଛି?
ହଁ ହଁ କ୍ଲିଅର ଶୁବୁଚି ଆଜ୍ଞା କୁହନ୍ତୁ।
ମୁଁ କହିଲି କି ଆପଣ ଏବେ ପୂରା ଫାଙ୍କା ଅଛନ୍ତି ନା ପୂରା ବ୍ୟସ୍ତ ଅଛନ୍ତି?
ନାଇଁ ମୁଁ ଏବେ ଫାଙ୍କା ଅଛି କିଛି କାମ ନାହିଁ ବର୍ତ୍ତମାନ ମୁଁ ଦି ଘଣ୍ଟା ଘଣ୍ଟା ଦେଢ ଘଣ୍ଟା ଖଣ୍ଡେ ପାଙ୍କା ଅଛି ଆଜ୍ଞା କଣ କୁହନ୍ତୁ?
ଆପଣ ଘ ଣ୍ଟେ ଦେଢ଼ ଘଣ୍ଟା ପରେ କଣ ବ୍ୟସ୍ତ ହେଇଯିବେ କି କୁଆଡ଼େ ଯିବାର ଇରାଦାରେ ଅଛି ବୋଧେ।
ନାଇଁ ଆଜ୍ଞା ଆଜି କଣ କି ଆଜି ଜୟ ସ୍ନାନ ପୂର୍ଣ୍ଣିମା ତ। ଆମ ଘ ପର ଘର ପାଖରେ ଯୋଉ ଜଗନ୍ନାଥ ଆଶ୍ରମ ଅଛି। ସେଠାରେ ଜଗନ୍ନାଥଙ୍କର ଆଳତି ହବ। ଆଳତି ପରେ ଜଗନ୍ନାଥଙ୍କୁ ବଳଭଦ୍ର ସୁଭଦ୍ରାଙ୍କୁ ପହଣ୍ଡି କରି ତ ଅଣସର ଘରକୁ ନିଆଯିବ। ମୁଁ ଟିକେ ସେ କାର୍ଯ୍ୟକ୍ରମରେ ଯୋଗଦେବି କାନା ଆମ ଆମେ ପ୍ରତେକ ଦିନ ସନ୍ଧ୍ୟାବେଳେ ଆଳତିରେ ଯୋଗ ଦଉ ବାଜା ଝାଞ୍ଜ ବଜଉ ସବୁ। ତେଣୁ ଟିକେ ଆମ ଭକ୍ତ ମାନେ ସବୁ କହୁଛନ୍ତି ଆ ସନ୍ଧ୍ୟା ବେଳକୁ ଆସିବ ଆଉ ଏଠି ଆମ ଟିକେ ବଜା ଯିବ ଠାକୁରଙ୍କୁ ନିଆଯିବ ଟିକେ। ସେଇ ଉ ଏଥିରେ ଟିକେ ଠାକୁରଙ୍କ ପାଖରେ ମୁଁ ଟିକେ ସେବା କରିବି ବୋଲି ମନସ୍ଥ କରିଛି। ତେଣୁ ମୁଁ ଛଅଟା ପନ୍ଦର ସୁଦ୍ଧା ପଳେଇବି ମନ୍ଦିରକୁ। ତେଣୁ ସେଠି ଯେତେ ସମୟ ଲାଗିବ ରହିକି ଆସିବୁ ଅଉ।
ଓହୋ ଆଜି ତାହେଲେ ପୁରା ଜୋରରେ ଅଧିକ୍ ସମୟ ଯାଏ ପୁରା ଏଇଟା ବଜାବଜି ହବ ପୁରା ରାସ୍ତା ଉପରକୁ ବୋଧେ ଶୁଭିପାରେ କାହିଁକି ନା ସନ୍ଧ୍ୟା ସମୟରେ ଆଜି ଯୋଉମାନେ ସବୁ ସ ସକାଳେ ଯାଇ ନଥିବେ ସ୍ନାନ ପୂର୍ଣ୍ଣିମା ଦେଖିବାକୁ। ସେଇମାନେ ସବୁ ସନ୍ଧ୍ୟା ସମୟରେ କାମ ଦାମ ସାରି ବୋଧେ ଆଜି ଯିବେ ଆଜି ବୋଧେ ଆପଣଙ୍କ ଘର ପାଖ ମନ୍ଦିରରେ ହଜାର ଜଣ କିମ୍ବା ପନ୍ଦରସ ଶ ଜଣ ଲୋକ ହେଇପାରନ୍ତି ଆପଣ କେତେ ଅନୁମାନ କରୁଛନ୍ତି କେତେ ଲୋକ ହେବେ?
ହଁ ସନ୍ଧ୍ୟା ସମୟରେ ବହୁତ ଲୁକ ହେବେ କାରଣ। ସ୍ନାନ ପୂର୍ଣ୍ଣିମାରେ ସକାଳେ ତ ଯାହା ଭକ୍ତମାନେ। ଭୋର ପାଞ୍ଚଟାରୁ ଯିବା ଆସିବା ଚଲେଇଥିଲେ ଯେ ସେଇଟା କି ଗଣି ହବନି। କାରଣ ସ୍ନାନ ସମୟରେ ପ୍ରାୟ ଯାହା ଲୋକ ଥିଲେ କିନ୍ତୁ ସଖାଳୁ। ତ ଦର୍ଶନ ପାଇଁ ଲୋକମାନେ ସବୁ ଯାଇଥିଲେ। କାରଣ ଠାକୁର ଯେତେବେଳେ ତାଙ୍କ ନିଜ ସ୍ଥାନରୁ ଆସି ସ୍ନାନ ମଣ୍ଡପରେ ବସିଲେ। ସେ ସମୟରେ ବହୁତ ଲୋକ ଥିଲେ ସେତେବେଳେ ବି। ପୂଜା ପାଠ ଆଳତୀ ଧୁମଧାମ ରେ ଚାଲିଥିଲା। ତାପରେ ଆଲମ୍ବ ସେବ ଯେତ ଯେତେବେଳେ ସ୍ନାନ କରାଗଲା ସେତେବେଳେ ମଧ୍ୟ ବହୁତ ଲୋକ ଥିଲେ। ତେଣୁ ଠାକୁର ବର୍ତ୍ତମାନ ସ୍ନାନ ମଣ୍ଡପରେ ଅଛନ୍ତି। ବର୍ତ୍ତମାନ ଲୋକମାନେ ସବୁ ଦର୍ଶନ କରୁଛନ୍ତି ବର୍ତ୍ତମାନ ଲୋକ ଚାଲିଚନ୍ତି। ସବୁବେଳେ ଲୋକ ଦେଖୁଛନ୍ତି ଆଉ ସନ୍ଧ୍ୟା ସମୟରେ। ଲୋକମାନେ ସବୁ ଯଉ ଅଫିସ ସଫିସରେ ଥିବେ ସେମାନେ ସବୁ ଫେରିଲା ପରେ। ସନ୍ଧ୍ୟା ସମୟରେ ଆସିକି ସେମାନେ ସ୍ନାନ ଆଳତୀ ଫାଳତି ଦେଖି ଜଗନ୍ନାଥ ବଳଭଦର ସୁଭଦ୍ର ପହଁଣ୍ଡି କରି ତାଙ୍କୁ ନେବେ ସେଟା ଗୋଟେ ବଡ ଆଜ୍ଞା ସେଟା ଗୋଟେ ମାନେ ଠାକୁରଙ୍କର ଗୋଟେ। ମାନେ ଏତେ ଖୁସି ଲାଗିବ ଆପଣଙ୍କୁ ପ୍ରଭୁ ଜାଣିବେ ପାହା କୁ ଆସନ୍ତି ଆଜି ତେଣୁ ତାଙ୍କ ନିଜ ସ୍ଥାନରୁ। ତେଣୁ ଆପଣ ଦେଖିଲେ ସିନା ଜାଣିପାରିବେ ଅନୁଭବ କରିପାରିବେ ପ୍ରଭୁ କୋଉ ଟାଇପ ର। ମାନେ ପ୍ରଭୁଙ୍କୁ ଆଜି ତାଙ୍କ ରୂପରେ ଦେଖିଥିଲା ସ୍ନାନ ପୁରା ପରେ ଯଉ ସାଜସଜା ହେଇଥିଲା। ଆଉ ସେ ସ୍ଥାନଟି ଯଉ ଭଳିଆ ପରିବେଶ ଲାଗୁଥିଲା। ଆପଣ ଜାଣିଥାନ୍ତେ କେମିତି କଣ ପ୍ରଭୁଙ୍କର ମହିମା।
ହଁ ହଁ ମୁଁ ବଉ ବି ସେଇ କଥା ହିଁ କହୁଥିଲି ଯୋଉମାନେ ଆଜି ସକାଳେ କାହିଁକି ନା ଆଜି ତ ଛୁ ନଥିଲା ନା ଆଜି ସମସ୍ତଙ୍କର ଅଫିସ ଥିବ କାହାର ସ୍କୁଲ ଥିବ କାହାର ମହାବିଦ୍ୟାଳୟ ଥିବ ଏମିତି ସବୁ ଥିବ କିଏ କା ଅନ୍ୟ କାମରେ ଯାଉଥିବେ କିଏ ଘର କାମରୁ ଫାଙ୍କା ହେଇକି ଯାଇପାରିନଥିବେ ସବୁ ଏବେ ସନ୍ଧ୍ୟା ସମୟରେ ଯିବେ ଅଫିସ୍ ରୁ ଫେରିକି। ତାଙ୍କର ଟିଉସନ କିମ୍ବା ବିଦ୍ୟାଳୟ ରୁ କିମ୍ବା ମହାବିଦ୍ୟାଳୟ ରୁ ଫେରିକି ଆଉ ନହେଲେ ତାଙ୍କର ଘର କାମ ସବୁ ସାରି ଦେଇ କି ସବୁ ସନ୍ଧ୍ୟା ସମୟରେ ଯାଇକି ପହଞ୍ଚିବେ ମୁଁ ବି ଯା ଆଜି ଯେତେବେଳେ ଯାଇଥିଲି। କେତେ କର୍ପୁର ବାସ୍ନା କେତେ ପ୍ରକାରର ବିଭିନ୍ନ ପ୍ରକାରର ଫୁଲ ତ ସବୁ ଦାତା ମାନେ ଆଣିକି ଦେଇଛନ୍ତି। ଆଜି ମାନେ ଜଗାକୁ ମାନେ ବେଶ ହବେ ନା ଜଗା ଯେତେ ହେଲେ ଆଜି ତିନି ଠାକୁର ବେଶ ହେବେ କେ କେଡେ ସୁନ୍ଦର ଦେଖିବାକୁ। ଆଉ ତାଙ୍କର ସେ ନୂଆ ଲୁଗା ବି ପିନ୍ଧିବେ। ଆଜି ମାନେ ମାନେ ଆଜିିକାଲି ଯୁ ଗ ର ଭାଷାରେ ଆମେ ତ ସ୍ନାନ ପୂର୍ଣ୍ଣିମା କୁହନ୍ତି। ମାନେ ଜଗନ୍ନାଥ ବଳଭଦ୍ର ଆଉ ବଡ ଠା କୁର ହଉଚି ମାନେ ଇଏ ହେବେ ନା ଆଜି ଯେତେ ହେଲେ ବି ଗାଧେଇବେ। ତାଙ୍କୁ ତାପରେ ଜର ହବ। ଆଜି କିନ୍ତୁ ସମସ୍ତେ ଏଇ ଯୁଗରେ କହୁଛନ୍ତି ତାଙ୍କର ଆଜି ତିନି ଠାକୁରଙ୍କର ଆଜି ଜନମଦିନ। ସେଥିପାଇଁ ଆଜି ସେ ଗାଧେଇକି ହଉଚି ନୂଆ ଲୁଗା ପିନ୍ଧିକି ସମସ୍ତଙ୍କୁ ଦେ ଖାଦେବେ। ସମସ୍ତଙ୍କୁ ଦେଖାଦେଲେ ସମସ୍ତେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣେଇବେ। ତା ଆପଣଙ୍କୁ ବି ଆଜି ମନ୍ଦିରରେ କିଏ କହିଚନ୍ତି ଏମିତି କି ଆଜି ଜଗନ୍ନାଥ ବଳ ଠାକ୍ ବଡ ଠାକୁର ଆଉ ସୁଭଦ୍ରା ମାଙ୍କର ଜନମ ଦିନ ବୋଲି?
ହଁ କହୁଚନ୍ତି ଆଜି ପ୍ରଭୁ ବାହାରକୁ ଆସୁଚନ୍ତି ମାନେ ବର୍ଷରେ ଥରେ ଆସିବେ ସ୍ନାଣ୍ଡପରେ ରହିବେ। ସ୍ନାନ ମଣ୍ଡପରୁ ତାପରେ ସେ ଅଣସର ଘର ଯିବେ, ପ୍ରଭୁଙ୍କୁ ଜର ହବ। ହଁ। ବାହାରେ ଆଜି ସମସ୍ତଙ୍କୁ ସେ ମାନେ ପୁରା ଆଜି ବାହାର ଆଉ ଜଗତକୁ ଦେଖିବେ, ଲୋକମାନଙ୍କୁ ଦେଖିବେ ତାଙ୍କ ଭକ୍ତ ମାନଙ୍କୁ ଦେଖିବେ। ହଁ। ଜଗନ୍ନାଥଙ୍କର ଯଉ ଭକ୍ତ ମାନେ ସବୁ ଅଛନ୍ତି ବ୍ରହ୍ମାଣ୍ଡ ଠାକୁର ସେ ଆଜ୍ଞା। କଣ ତାଙ୍କର ତାଙ୍କ ଶକ୍ତି କଣ ତାଙ୍କ ଦେଶ ତାଙ୍କ ସବୁ ତା ଙ୍କର। ତାଙ୍କ ମାୟାରେ ଆପଣ ତାଙ୍କ ପାଖରେ ସମୟ ବିତାଇ ଯାଆନ୍ତୁ ତାଙ୍କର ତ ଚରଣାର୍ ସି ତ ହେଇଯାଆନ୍ତୁ, ଦେଖିବେ ପ୍ରଭୁଙ୍କର କଲ୍ୟାଣ ଆପଣ ପ୍ରତି କେତେ ରହିବ।
ହଁ ଏଇଟା ତ ଠିକ୍ କଥା। ପୁରା ହିଁ ଠିକ୍ କଥା। ମାନେ ଏଇ କଥାଟାରେ ସମସ୍ତେ ମାନନ୍ତି। କାହିଁକି ନା ଭଗବାନଙ୍କ ପାଖରେ ଚମ୍ ତମେ ଯଦି ନିଜକୁ ସମର୍ପଣ କରିଦେଲ ଭଗବାନ ଆସ୍ତେ ଆସ୍ ତେ କିଛି ସମୟ ଲାଗିପାରେ। ହେଲେ ଆସ୍ତେ ଆସ୍ତେ ତମର ଦୁଃଖ ସବୁ କଣ କରିବେ ନା ହରଣ କରିଦେବେ ଆଉ ସୁଖ ତମକୁ ଦେଇଦେବେ। ସେଇଥିପାଇଁ ତ ଏତେ ଭକ୍ତ ଆଜି ତ ଆ ମୁଁ ଏବେ ଟିଭିରେ ଦେଖୁଥିଲି କି ଆଜି ତ ଜଗନ୍ନାଥ ବଡ ଦାଣ୍ଡରେ ଆଜି କାହିଁକି ନା ସେଇଠି ଲୋ କ ବଡ଼ ଦାଣ୍ଡରେ ଛିଡା ହେଇକି ଭଲରେ ଦେଖିପାରିବେନା ସ୍ନାନ ପୂର୍ଣ୍ଣିମା। ସେଥିପାଇଁ ଏତେ ଲୋକ ବଡ ଦାଣ୍ଡରେ ଯେ ପୁରା କୋଟି କୋଟି ଜନତା। ମାନେ ଯେମିତି ରଥଯାତ୍ରାରେ ମାନେ ଏବେଠୁ ଆରମ୍ଭ ହେଇଗଲା ପୁରୀ ରୋଡରେ ମାନେ ଗାଡି ଭର୍ତ୍ତି ଲୋକ ଭର୍ତ୍ତି ସେ ପୁରୀର ବଡ଼ ଦାଣ୍ଡ ପୁରା ଫୁଲ୍ ହେଇକି ରହିବ ଏବେଠୁ ମାନେ ରଥଯାତ୍ରା ଯାଏଁ ବି ହଉଚି ଟିକେ କଁ ଆଜି ତ ବହୁତ ଲୋକ ଥିଲେ। କାଲି ବି ବହୁତ ଲୋକ ଥିଲେ। ଆଉ କାଲି ବି ବହୁତ ଲୋକ ରହିବେ। ହେଲେ ଏବେ ଆଉ କିଛିଦିନ ଯାଏଁ ଯେତେ ଯାଏଁ ଜଗନ୍ନାଥ ତା ଙ୍କର ମାନେ ଜର ଛାଡି ନାହିଁ ରଥଯାତ୍ରା ହେଇନାହିଁ ସେତେଦିନ ଯାଏଁ ହଉଚି ପୁଣି ମାନେ ଟିକେ ଭିଡ କମ୍ ରହିବ। କାହିଁକି ନା ଜଗନ୍ନାଥ ମାନେ ଦେଖା ଦର୍ଶନ କରିପାରିବେନି ନା ଭକ୍ତମାନେ ସେଥିପାଇଁ ଏବେ ଟି କେ କମ୍ ରହିବ। ହେଲେ ତା ପରଠୁ ରଥଯାତ୍ରା ତାପରେ ବାହୁଡା ତାପରେ ହଉଚି ବାହୁଡ଼ାରୁ ରଥଯାତ୍ରା ଭିତରେ ବି ଯୋଉ ସମୟ ରହିଲା ସେଥିରେ ବି ବହୁତ ଅଁ ଭିଡ଼ ହବ କାହିଁକି ନା ସେତବେଳେ ବି ମାଉସୀ ମାଙ୍କ ମନ୍ଦିରରେ ଲୋକମାନେ ଯାଆନ୍ତି। କାହିଁ ନା ବର୍ଷକୁ ଥରେ ସେ ଯେହେତୁ ସେଇ ମନ୍ଦିର ଛାଡି଼କି ଏଇ ମନ୍ଦିର ଆସନ୍ତି ମାମୁ ଘରୁକୁ ବୁଲିବାକୁ ମାନେ ମାଉସୀ ଘରୁକୁ ବୁଲିବା ବୁ ସେଥିପାଇଁ ଲୋକ ଏଇଠି ବି ତାଙ୍କୁ ଦେଖିବାକୁ ଇଚ୍ଛା କରିବେ ବୋଲି ତାଙ୍କୁ ଯାଆନ୍ତି ଆଉ ସେତିକି ସମୟରେ କୁହନ୍ତିକି ଯେତବେଳେ ସେ ତାଙ୍କ ମାଉସୀ ଘରେ ଥାଆନ୍ତି ବୋହୁତ ଖୁସି ଥାଆନ୍ତି ତାଙ୍କୁ ସେତବେଳେ ଯିଏ ଯାହା ମାଗେ ସିଏ ତାକୁ ଆରାମ୍ ସେ ଦେଇ ଦିଅନ୍ତି। ମାନେ ବୋହୁତୁ ସହଜରେ ଦେଇ ଦିଅନ୍ତି ଏମିତି ତ ଜଗନ୍ନାଥଙ୍କୁ ତମେ ଯାହା ମାଗିବ ସେ ଦେବେ। ଟା ତ ସତ କଥା। ଆଉ ରହିଲା ସୁନାବେଶ ସେଦିନ ବି ବୋହୁତ ଭିଡ଼ ଆଉ ରହିଲା ଅଧରପଣା ସେ ଟା ବି ବୋହୁତ ଭିଡ଼ ଆଉ ରହିଲା ନୀଳାଦ୍ରି ବିଜେ ସିଏ ବି ବୋହୁତ ଭିଡ଼ ଆପଣ କେବେ ରଥ ଥ ଯାତ୍ରାରେ ଚନ୍ତି?
ହଁ ଆଜ୍ଞା ମୁଁ ଥରେ ଦି ଥର ଯାଇଚି। ବୋଧେ ଭିଡ଼ ମୁଁ ସହିପାରେନି। ତେଣେ ଏ ଭିଡ଼ରେ ମୁଁ ସମାଳି ପାରେନେଇ। ତେଣୁ ମୁଁ ବେଶୀ ସମୟ ରହେନି ପଳିଆସେ।
ଆଚ୍ଛା ଭଲ କରନ୍ତି ମୁଁ ବି ଥରେ ଦି ଥର ଯୋଉ ଯାଇଚି ଆମେ କଁ କରୁନା ରାତି ଚାରିଟାରୁ ଉଠିକି ବେଳେ ବେଳେ ଯାଉ ଆଉ ହୋଉଚି ବେଳେ ବେଳେ ହଉଚି ରାତି ସମୟରେ ଯାଉ ରାତି ସମୟରେ ଗଲେ ଭଲ କାନା ରାତି ସମୟରେ ଟିକେ ରୋଡ଼ ରେ ହଉଚି ମାନେ ଗାଡ଼ି ମଟର ଟିକେ କମ ଥାଏ ଆଉ ହୋଉଚି ଆଉ ହଉଚି ସେ ଜଗାର ରଥ ପାଖରେ ବି ହଉଚି ଟିକେ କମ ଲୋକ ଥାଆନ୍ତି ହେଲେ ଆଜି କାଲି ଆଉ ସେ ଯୁଗ ନାହିଁ ଏବେ ତ ସବୁଠାରେ ହଉଚି ଭିଡ଼ ହେଇଗଲାଣି ସ ବୁ ବେଳେ ହଉଚି ସେଠି ରଥ କଣ ଇଏ କଣ ସବୁବେଳେ ହଉ ଚି ଜଗା ପାଖରେ ବହୁତ ଭିଡ଼। ମାନେ ମନ୍ଦିରରେ ଯେତଅଳେ ଜଗା ରୁହେ ସେତଅଳେ ଦର୍ଶନ କରିବା ପାଇଁ ମଧ୍ୟ ହୋଉଚି ସାତରୁ ଆଠ ଘଣ୍ଟା ପୂର୍ବ ଦ୍ୱାରରେ ମାନେ ସିଂହ ଦ୍ୱାର ପଟେ ଛିଡ଼ା ହବାକୁ ପଡ଼େ ସିଂହ ଦ୍ଵାର ପଟେ ସାତରୁ ଆଠ ଘଣ୍ଟା ଛିଡ଼ା ହବା ପରେ ଶ୍ରୀମନ୍ଦିରରେ ପ୍ରବେଶ କରାଯାଏ। ଶ୍ରୀମନ୍ଦିରରେ ପ୍ରବେଶ ହେବା ପରେ ମଧ୍ୟ ସେଠି ଆହୁରି ଦୁଇରୁ ତିନି ଘଣ୍ଟା ଛିଡ଼ା ହବାକୁ ପଡ଼େ। ସମୁଦାୟ ବାର ଘଣ୍ଟାର ଛିଡ଼ା ହବା ମାନେ ଅପେକ୍ଷା କରିବା ପରେ ଯାଇକି ଜଗାର ଟିକେ ଦର୍ଶନ ମିଳେ ପୁଣି ସେଠି ଜଗ ମୋହନ ଭିତରେ ବି ଏତେ ଭିଊଡ ଥାଏ ଏତେ ଭିଡ ଥାଏ ଆମେ ଟି ଇକେ ମାନେ ଜାଗାକୁ ଠିକ୍ ସେ ଦେଖି ପାରୁନାହୁଁ ମାନେ ତିନି ଠାକୁରକୁ ଦେଖିବା ପାଇଁ
ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।
ଭଲ ହଉଥୁବ ନିଶ୍ଚିନ୍ତ କାହିଁକି ନା ମୁଁ ବି ଯେତେ ଥର ଯାଇଚି ହଁ ଆପଣଙ୍କୁ କଣ ମୋର କଥା ଶୁଭୁ ନାହିଁ?
ମଝିରେ କାଇଁ ଶୁଭିଲାନି ଆଜ୍ଞା।
ହଁ ଏବେ ଆପଣଙ୍କୁ ମୋ କଥା ଶୁଭୁଚି?
ହଁ ହଁ ଶୁଭୁଚି।
ହଉ ତାହେଲେ ଆପଣ ଗୋଟେ କାମ କରନ୍ତୁ ଯାଆନ୍ତୁ ଆଜି ଭଲ ଅ ମାନେ ଧୁଆ ଲୁଗାପଟା ପିନ୍ଧିକି ଏବେ ବୋଧେ ଛଅଟା କି ସାଢ଼େ ଛଅଟା ବେଳକୁ ଆପଣ ବୋଧେ ଯିବେ। ହଉଛି ଆପଣଙ୍କର? ଯୋଉ ଦର୍ଶନ ପାଇଁ ହଉଛି ମାନେ ଆପଣଙ୍କର ଯୋଉ ଅଛି ମାନେ। ଇଏ କରିବେ ମାନେ ସନ୍ଧ୍ୟା ଆ ଆଳତି ପରେ ହଉଛି ତାପରେ ଜଗନ୍ନାଥଙ୍କର ପହଳ ପଡ଼ିଯିବ ନା ଆଜି ବୋଧେ ଦଶଟା ରାତି ବେଳକୁ ପହଳ ପଡ଼ିବ। ଆଉ ସନ୍ଧ୍ୟା ବେଳେ ଆଜି ଯଦି ଖାଇବା ପିଇବା ବୋଧେ ନଥିବ କାହିଁକି ନା ସେମାନେ ଆଜି ଗା ଧବେଳେ ଖାଇବାକୁ ଦେଇଛନ୍ତି ହଉ ତାହେଲେ ଆପଣ ଯାଆନ୍ତୁ ବାହାରିକି ଯିବେ ମୁଁ ରଖୁଛି।
ଠିକ ଅଛି ଠିକ ଅଛି ଜୟ ଜଗନ୍ନାଥ